ହାଲୋ।
ହୁଁ କଣ କରୁଚ? ଆରେ କଣ କରୁଚ?
ଛାତ ଉପରକୁ ଆସିଥିଲି। ତମେ କଣ କରୁଛ?
ତମର ଜଉ ପ୍ରୋବଲେମ ମୋର ବି ସେଇ ପ୍ରୋବଲେମ ମୁଁ ବି ଛାତକୁ ଆସିଥିଲି ନେଟୱାର୍କ ନାହିଁ ଯେ।
ଓ ତମେ ସବୁବେଳେ ଫ୍ରୀ କି?
ଉ ସବୁବେଳେ ଫ୍ରି ନୁହଁ ତ କେତେବେଳେ କେମିତି ଫ୍ରି।
ଯେତେବେଳେ ମସେଜ କରୁଛି ସେତିକି ବେଳେ ଅନଲାଇନ୍।
ହୁଁ ତମେ କୋଉଠି ସବୁବେଳେ ମେସେଜ କରୁଚ ଯେ ମୁଁ ତମକୁ ସବୁବେଳେ ରିପ୍ଲାଏ ଦେଲି। ତମେ ତ ସକାଳେ ସନ୍ଧ୍ୟାରେ କରୁଚ।
ବେଳେ ବେଳେ ଏଗାରଟା ବେଳେ ବି କରୁଛି।
ସେଇ ଟାଇପ ର ଫ୍ରି ଆଉ ଜବ୍ ତ ଛାଡି ଦେଇଛି ଆଉ କଣ କରିବି ଘର ଘରେ ଅଛି ଆଉ। ନା ବେଶୀ ପ୍ରେସର ହେଲା ତ ଏବେ ଦିଇ ମାସ ହେଲା ଜବ୍ ଛାଡି ଯାଇଛି ଘରେ ଅଛି ଆଉ।
ଓ ହୋ।
ଆଉ କଉଠିକି ଯାଇନି ବୁଝିକି ଯିବି ଆଉ। ଗମେଣ୍ଟ ପାଇଁ ପ୍ରିପେୟାରସନ ଚାଲିଛି। ଭାତ ଡାଲି ଭଜାଭଜି ହେଇଥିଲା।
ଏଇନା
ନା ନା ଦିଟା ଆସିକି।
ମୁଁ ଏଇନା କଥା ପଚାଉଛି।
ଅବିକା ଅବିକା ମୁଢ଼ିକି ବାଦାମ ଖାଇଥିଲି।
ହଁ।
ତମେ?
ଆଉ ରାତିରେ
ରାତିରେ ଚିକେନ ଟିକେ ହବ ଭାତ ଟିକେ ହବ ଆଉ।
ଓ ହୋ।
ହୁଁ।
ଆ ଘରେ ସବୁ କଣ କରୁଛନ୍ତି? ଘରେ ସବୁ କଣ କରୁଛନ୍ତି?
ଘରେ ବୋଉ ଭାତ ବସେଇଛି ବାବା ବସଛନ୍ତି ଦାଣ୍ଡ ବଡ଼େ।
ଓହଁ।
ହୁଁ।
ହ
ଖାଇଛୁ କଣ ନାଇଁ ଦେହ ବହୁତ ଖରାପ ଅଛି ଥଣ୍ଡା ହେଇଯାଇଛି ଯେ। ଭଲ ଲାଗୁନି ସକାଳୁ ଭୟସ ବି କାଲିର ଆସୁନଥିବ।
ମୁଁ ଖାଇନି କିଛି ଖାଇବି ଏଇଟା ଆଉ।
କଣ ଆଜି ସଣ୍ଡେ ଉପାସନା କଣ?
ଏଇଟା ସନ୍ଧ୍ୟାବେଳେ କିଛି ଖାଇନି। ଖାଇବା ଆଉ ଟିକେ ଗଲା ପରେ।
ଆଉ ସକାଳେ ରୋଷେଇ କଣ ହେଇଥିଲା?
ରୋଷେଇ ଭାତ ଡାଲି ଚିକେନ କଷା ଆଉ ଆଉ କିଛି ହେଇନଥିଲା।
ହଉ ଆଉ ରୋଷେଇ କିଏ ମାମା ନା ତମେ?
ମାମା କରୁଛି।
ତମେ ଚିକେନ କରନି।
ମୁଁ କିଛି କରିନି।
କିଛି ଗଣ ଆଉ କେବେ କରିବ?
ଅଛି ଆଗକୁ ଦେଖିବା ଆଉ।
ଆଉ କଣ ଅଛି ପ୍ଲସ ଥ୍ରୀ ତ ସରିଯିବ। କେବେ ଶିଖିବ ଟିକେ ଟିକେ ଶିଖିବା କଥା ନା।
କାଇଁକି।
ମ୍ୟାରେଜ ଫ୍ୟାରେଜ କରିବନି କି?
ଦେଖି ତ ଟାଇମ ତ ଅଛି ଆଉ।
ନା ସର୍ବିଆଣ୍ଡ୍ ଗୋଟେ ରଖିବ। ହା।
ସେଇ ଟାଇପିରେ ଭାବୁଛି।
ସେଇଟାରୁ ଭାବୁଛ ନା ଆଗ କାଳରେ ଯୋଉ ରାଣୀ ମାନେ ଧରିକି ଯାଉଥିଲେ ଗୋଟେ ଗାଁ ରୁ। ସଖି ଟାଇପ ର ତମେ ନେଇକି ଯିବ।
ନା ନା ନେବିନି ସେଇଠୁ ଆଣିବି ଗୋଟେ ଆଉ।
ହୁଁ। ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବିଜି।
ହୁଁ।
କାମ କରୁଛନ୍ତି।
କି ମୁଁ ସଂଧ୍ୟାବେଳେୁ ପୁଣି
କାମ, କାମ କରୁଚନ୍ତି।
ହଁ ଯେ କି କାମ ସନ୍ଧ୍ୟା ବେଳେ କରୁଛନ୍ତି?
ସନ୍ଧ୍ୟାବେଳେ, ମୋ ବୋଉ ଗାଈ ବାନ୍ଧୁଛି ବାପା ଇଟା ସଜାଡୁଛନ୍ତି। ମୁଁ ବଇଚି ଛତ ଉପରେ, ନନା ଆଇଲାଣି ଘରକୁ ଏନା। ଘର କାମ ନାଇଁ ଇଟା ଗୁରା ଥୁଆହେଇଥିଲା ଘରକୁ ହେଇନି ହବ।
ହଁ, ତମେ ସବୁବେଳେ ବିଜି ନାଇଁ କି?
ସେଇଭଳି ଏ ଫୋନ୍ ଦେଖିଲା ବେଳେ ବିଜି। ଫୋନ୍ ରେ ଯଦି ନେଟ୍ ସରି ଯିବ ଆଉ, ମୁଁ ଫ୍ରି ଆଉ।
ହୁଁ, ସବୁବେଳେ ତ ଯେତେବେଳେ ଫୋନ୍ କଲେ, ଆସି ନାଇଁ। ହବନି।
ଓହୋ ସେତେବେଳେ, ମୁଁ ଆଉ ଘରେ ଥାଏ, ନହେଲେ ଖରା ହଉଥାଏ ଛାତକୁ ଆସିପରେନି ମୋ ନେଟ୍ ପ୍ରୋବ୍ଲେମ ଥିବ। ମୁଁ କାହିଁ କହିବି ପୁଣି କଲ୍ କଟିଯିବ। ସେଥି ପାଇଁ ଆଉ, ମନା କରି ଥିଲେ।
ହଁ।
ହୁଁ ଆଜି ଖରା ହୋଉଛି ଦିନରେ ନା ସେଥି ପାଇଁ।
ଏବେ ତ ନାଇ, ନା ନା ଯାଇଛ ନା ଯାଇନ?
ହଁ, ଯାଇଛି ବା। କାଲି ଯାଇଥିଲି।
ଟିଖା ଯାଇଛି।
ଆଉ ରାତିବେଳେ ଖାଇବା କଣ ହବ?
ରାତିକି ନାନା ଯିବ ଗୋଟେ ବରଯାତ୍ରୀ ଅଛି ଆଜି। ଆଉ,, ଆମେ କଣ ଖାଇବୁ, ଭାତ ହେଇସାଇଲାଣି ଆଉ କଣ ହବ ଆଉ।
ହଁ ଭାତ ହେଇଯାଇଥିବ, ସକାଳେ ଚିକେନ୍ ଥିବ ଖାଇଦବ ଆଉ କଣ।
ନାଇଁ ଚିକେନ୍ ନାହିଁ ଆଉ।
ହୁଁ। ଆଉ କଣ ଟିକେ କରିକି ଖାଇଦେବ କଣ।
ଅଣ୍ଡା ଆଣିବେ ବାପା, ଅଣ୍ଡା ତରକାରୀ ହବ ଆଉ।
ହଉ ଆଉ। ତମେ ଭାଇ ଭଉଣୀ ଦି ଜଣ ନାଇକି?
ହଁ। ସେଥିରେ ତ ଆଣିବେ ବୋଉ ରୋଷେଇ କରିବା ଆଉ।
ହୁଁ। ବାବା କଣ କରୁଛନ୍ତି?
ମିସ୍ତ୍ରୀ କାମ।
ହୁଁ। ତମେ ରୋଷେଇ କେବେ ବି କରନି?
କେବେ କଣ? ଯୋଉ ଦିନ ଇଛା ହେଇ ଥିବ କରେ, ନହେଲେ ନାଇଁ।
ସେମିତି କିଛି ସ୍ପେଶିଆଲ କିଛି କ ହୁଁ।
ନା ନା।
କିଛି ୟୁଟ୍ୟୁବରୁ ଦେଖିକି କରିକି ଖାଇବାକୁ ଇଚ୍ଛା ହୁଏନି?
ୟୁଟ୍ୟୁବରୁ ଦେଖିକି ପ୍ରାଏ ଦଶ ପ୍ରକାର ଖଣ୍ଡେ କରିସାରି ଲିଣି, କିନ୍ତୁ କୋଉଟା ବେଟର ହେଇନି ଆଜି ଯାଏଁ। ଦିନେ କେକ୍ କରିଥିଲି କଢେଇ ପୋଡି ଦେଇଥିଲି। ସେଇ ଦିନଠାରୁ କରୁନି ଆଉ କିଛି ଦେଖିକି। ସେ ଯୋଉ ପତଳା ସିଲ୍ଭର କଢେଇ ଥିଲା, ସିଲ ଭର୍, କଡ଼େଇ ଥିଲା ହେଟା ପୋଡିଗଲା ସାଙ୍ଗେ ସଙ୍ଗେ, ଲୁଣ ପକେଇ କରିଥିଲି ସେ କେକ୍ ବସେଇଥିଲି ସେ ସ ଆସିଲା ବେଳୁ କେକ୍ ପୋଡିଗଲାଣି ସବୁ ସେ କଢେଇ ପୋଡିଗଲାଣି ସବୁ କଢେଇ ପୁରା ପୋଡିକି ଧୂଆଁ ହୋଇଗଲା ଭାଙ୍ଗି ଯାଇଥିଲା।
ମୁଁ ଜାଣିବାରେ ଝିଅ ପିଲା ମାନେ ବହୁତ ପସନ୍ଦ କରନ୍ତିୁ, ନା ହୁଁ ହୁଁ ହୁଁ
ଆଜିଯାଏ ଆମ ଘରେ କହୁଛନ୍ତି କଢେଇ ପୋଡିଥିଲା କଢେଇ ପୋଡିଥିଲା। ଏବେ ବି ଗୋଟେ କେକ କରି ଥିଲି ସାତ ଆଠ ଦିନ ତଳେ ସେ କେକ ର କଣ ହେଲା ମୁଁ ନିଜେ ବୁଝିପାରିଲିନି। ତ ମତେ ଲାଗୁଛି ମୁଁ ବେଶୀ କାଠୁଆ କରିଦେଇଥିଲି ବୋଲି ସେ ହେଲାନି। ମାନେ ଏମିତି ପୋଡ ପିଠା ନୁହେଁ ସେମତି କାହା ଟାଇପ ର ହୋଇଗଲା କେକ୍ ଟା ସପ୍ଟ ହୁଏ। ସେ ପୁରା ହାର୍ଡ ହେଇଗଲା ସେଇ ୟାକୁ ମୁଁ ଚାର୍ଟଜିପିଟି କୁ ପଚାରିଲି ମୁଁ କହିଲି ଏମିତି କାଇଁ ହେଲା? ସେକହିଲା କି ତମେ ବହୁତ ହାର୍ଡ କରିଦେଇଛ ବ୍ୟାଟର ଟା, ଆଉ ସେ ହେଲା ମୁଁ କହିଲି ତାକୁ ଠିକ କେମିତି କରିବି ନା ତାକୁ ଆଉ ଟିକେ କ୍ଷୀର ଦେଇକି ବସାଅ ମୁଁ ତ କ୍ଷୀର ସବୁ ତାଦେହରେ ପକେଇ ଦେଇଥିଲି ଆଉ କ୍ଷୀର କଉଠୁ ଆଣିବି, ରା
ଅମୁଲ ପାଣି ପକେଇଦେଲନି। ଅମୁଲ ପାଣି ପକେଇଦେଲେଣି କ୍ଷୀର ନଥିଲା ବେଳେ କଣ ପାଈଁ ହେଇ ହଁ ଟିକେ ବହଳିଆ ଅମୁଲ କରିକି ପକେଇ ଦେଇଥାନ୍ତ।
ସେଇତ ପାଣି ଚିଆ ଲାଗିଥାନ୍ତା ଅମୁଲ ପାଣି ପକେଇଲେ।
କାଇଁ ଚିନି ପକେଇ ଦେଇଥାନ୍ତ ମିଠା ଲାଗିଥାନ୍ତା ପାଣିଚିଆ କାଇଁ ଲାଗିବ।
ନା ପାଣିଚିଆ ଲାଗିବ, ମୁଁ କହିଲି ମାନେ ଲାଗିବ ମାନେ ଲାଗିବ।
ହୁଁ ସେଇଟା ସତ କଥା ତମେ କହିବ ମାନେ ଲାଗିବ ତ ଆଉ ନ ଲାଗିଲେ ବି ତମେ ଲଗେଇଦବ। ପାଣି ମିଶେଇଦେବ ନା କଣ।
ହଁ ହଁ।
ତମର ଯାହା ହେଲେ ଚାର୍ଟଜିପିଟି କୁ ପଚାରି ଦଉଛ ନା କଣ?
ସବୁ କୋଉ ଡ୍ରେସ୍ ଆଣିବି ଡ୍ରେସ ତ କୋଉ ଜୁଏଲେରୀ ପିନ୍ଧିବି ଏଇଟା ହେଲା କଣ କରିବି ସେଇଟା ହେଲେ କଣ କରିବି? ସବୁ ମୁଁ ଆଗେ ବିଶ୍ୱାସ କରିନଥିଲି ମୁଁ ଆଗେ ଡାଉନଲୋଡ କରିନଥିଲି ଏବେ କରିଛି ଆଉ।
ତାଠୁ ତ ବେଟର ହ୍ଵାଟସପ ରେ ଯୋଉ ଅଛି କଣ କି
ଏଆଇ
ହଁ ମେଣ୍ଟ ମେଣ୍ଟା ଏ ଆଇ ସିଏ ତ ବି ଭଲ ଦୋଉଛି।
ମତେ ସେ ଭଲ ଲାଗେନି, ମତେ ମୁଁ ଫାଷ୍ଟ ସେଇଟା ୟୁଜ କରିଥିଲି ଫାଷ୍ଟ ଯେତେବେଳେ କରିଥିଲି ଯାହା ହେଲା ଆରେ ସେଇଟା ଭଲ ଲାଗୁଥିଲା ମାନେ ଆଗେ ଯାହା ହୋଉଥିଲା ତାକୁ କହୁଥିଲି। କିନ୍ତୁ ସିଏ ଗୋଟେ କଣ ଭୂଲ ଭାଲ କରିଦେଲା, ମୁଁ ସେଥିପାଈଁ ତାକୁ କଥିକି ଯାଉନି, ୟା କଥିକି ପଳେଇ ଆଇଚି ଆଉ। ହଁ ମୁଁ ତାକୁ ଗୋଟେ କଣ ପଚାରିଲି ଫୋଟୋ ଟା ଟିକେ ଏଡିଟ କରିଦ
ହୁଁ ନାଇଁ ସେଇଥିରେ ଏଡିଟ ଫେଡିଟ ଫଟୋ ସେତେ ଖାସ୍ ଆସୁନି କିନ୍ତୁ ଚାର୍ଟଜିପିଟି ତାପରେ ଆସୁଛି ସେଥିରେ ଫୋଟୋ ଏଡିଟ ଆସୁନି କିନ୍ତୁ ଅଲ ଡକୁମେଣ୍ଟ କିନ୍ତୁ ପାଠ ବିଷୟରେ ସେମିତି କିଛି ଆସୁଚିଭାରି।
ସେ ବା ହିନ୍ଦୀରେ କହୁଚି ଓଡିଆ ବୁଝି ପାରୁନି ଇଏବି ଓଡିଆ ବୁଝୁଚି।
ନାଇଁ ସିଏ ବି ଓଡ଼ିଆ ବୁଝୁଚି ନା। ଓଡିଆ ବୁଝୁଛି ହୁଁ ଓଡିଆ ମୁଁ ନିଜେ ମାରିଛି ମୁଁ ନିଜେ ୟୁଜ୍ କରୁଚି ବୋଲି ତମକୁ କୋହୁଚି। ଓଡିଆ ବୁଝୁଚି ଓଡିଆ, ଇଂଲିଶ, ହିନ୍ଦୀ ତମେ ଯାହା କହିବ ସେୟା ଦବ ସେ।
ମୁଁ ତ ଆଗେ ୟୁଜ କରୁଥିଲି ହେଇଟା କାଇଁ ଦଉନଥିଲା, ଓଡିଆ କହିଲେ ମୁଁ ବୁଝିି ବୁଝିପାରୁନି ଆପଣ କୋଉ ଭାଷ କହୁଛନ୍ତି ଟିକେ କ୍ଲିୟର କରି କୁହନ୍ତୁ ମାନେ ସେ ଇଂଲିଶରେ କହିଲା ମୁଁ ଓଡିଆରେ କହିଦୋଉଚି।
ତୁମେ ଜେମିନାଇ ଆଇରେ କରୁଥିଲ ନା ହାଟ୍ସପ୍ ମେଟା ଏ ଆଇ ରେ?
ମେଟା ଆଇ ମେଟା ମେଟା ହଁ।
ସେଇଟା ତ ଆସୁଚି ମୁଁ ନିଜେ ବି ଡକ୍ଟର ଏଇ ଯୋଉ ପ୍ରେସକ୍ରିପସନ ଗୁଡା ବି ଦେଖଉଚି। ସେଗୁଡା ଡିଟେଲସ ଦେଇ ଦୋଉଚି ସବୁ କିଛି ଦୋଉଚି।
ବୋଧେ ଏବେ ଆଭେଲେବଲ ଥିବ ଓଡିଆ ଟା।
ହେଇଥିବ ବୋଧେ, ହେଇଥିବ ତା ହେଲେ।
ସେଥିପାଇଁ ସବୁ କିଛି ଚାଟଜିପିଟି ପଚାରି କରେ ମୋତେ ଭଲ ଲାଗେ ତାକୁ ପଚାରିବାକୁ। କେତେ ବଢିଆ ସେ କଥା ହୁଏ ତ ସେଥିପାଇଁ
ଆଜିକା ଡେଟ୍ ରେ ସବୁ ହୋଇଗଲାଣି ଆମ ବସିକି କିଛି ବି ନ ଥିଲା ଆମେ ଯେତେବେଳେ ଗ୍ରାଜୁଏସନ୍ କରିଥିଲୁ କି ପ୍ଲସ୍ ଟୁ କରିଥିଲୁ କିଛି ନାହିଁ। ଓଡିଆ ବି ଆସୁନଥିଲା ଗୁଗୁଲ ରେ ସର୍ଚ୍ଚ କରିବୁ ବୋଲି ଓଡିଆ ଆଶୁନଥିଲା।
ଏବେ ସବୁ ସବୁ ସୁବିଧା କରିସାରିଲାଣି ଆଉ କିଛି ପରିଶ୍ରମ କରିବାକୁ ପଡିବନି ଆ- ଆଇ ବାଇ ବାଇଚାନ୍ସ ପରୀକ୍ଷାକୁ ମୋବାଇଲ ନେଇଯିବ ଆଉ ଟେନ୍ସନ କିଛି ନାଇଁ ହଣ୍ଡ୍ରେଡ ରୁ ହଣ୍ଡ୍ରେଡ ରଖିବ।
ଏକଦମରେ ଟପ୍ପର।
ହୁଁ।
ଭଲ। ନେଇଗଲେ ଫୋନ୍ ଭଲ କିନ୍ତୁ ମୁଁ ନେଇଗଲେ ହାତ ଥରିବ ଫୋନ୍ ନେଲେ।
ହଁ, ପ୍ଲସଥ୍ରୀ ଟିକେ ଟିକେ ଚଳି ଯାଉଥିବ କିନ୍ତୁ ଅଲଗା ଏକ୍ଜାମ ରେ ହେଇପାରିବନି କିଛି।
ମୁଁ ଯତେ ନବାକୁ ଡର ଲାଗେ ଫୋନ ଆଉ। ମୁଁ ଆଗେ ପ୍ଲସ ଟୁ ରେ ଯେତେବେଳେ ନୁଆ ନୁଆ କଲେଜ ଯାଇଥିଲି ମୁଁ କଣ କରେନା ଫୋନ୍ ଟାକୁ ଏରୋପ୍ଲେନ୍ ମୋଡ କରିଦେ ଦେବି ମୁଁ ଜାଣିନି ଆଉ ସାଇଲେଣ୍ଟ କରନ୍ତି ବୋଲି, ସମସ୍ତେ କହନ୍ତି ତୁ ସାଇଲେଣ୍ଟ କାଇଁ କରୁନୁ ଏରୋପ୍ଲେନ ମୋଡ୍ କାଇଁ କରୁଚୁ, ଏଠୁ ମୁଁ କହିଲି କି ଯଦି ଫୋନ ବାଜିବ ହେଠୁ ମୁଁ ସାର୍ ମତେ ପାଟି କରିବେ ଏବେ ସବୁବେଳେ ଫ୍ଲାଇଟ୍ ମୋଡ୍ କରିଦିଏ। ଏବେ କିନ୍ତୁ ସାଇଲେଣ୍ଟ ବେଳେ ବେଳେ ସାଇଲେଣ୍ଟ କରୁନି ସେମିତି ସାର୍ ଙ୍କ କ୍ଲାସ କରଥିବି ମୋ ଫୋନ୍ ବାଜୁଥିବ।
ହଁ, ଯାହା କଲେ ଚଳିବ କିଛି ଅସୁବିଧା ନାହିଁ।
ହଉ ହଉ ରଖୁଛି।
ହୁଁ ହୁଁ ହୁଁ।